ହଁ ନମସ୍କାର ହା ଲୋ ହଁ ଆପଣ କଣ କହୁଥିଲେ।
ମୁଁ ଏଇଠି ବସିକି ସୋ-ଖାଇଛି ଜଷ୍ଟ ଉଠିଲି ଆଉ।
ଆଚ୍ଛା କଣ ଖାଇଲେ।
ଚକଳି ଡାଲମା।
ଆ ସେ ଚକୁଳି ଡାଲମା ବଢିଆ।
ଆପଣ କଣ ଖାଇଲେ।
ମୁଁ ସେମିତି ସକାଳେ ସେ ରୁଟି କୁ ନାନ୍ ଖାଇଲି। ରୁଟିକୁ ନାନ୍।
ଆପଣଙ୍କ କଥା ଶୁଭୁ ନାହିଁ, ମତେ ଆପଣଙ୍କ କଥା ଶୁଭୁ ନାହିଁ।
ହାଲୋ ହାଲୋ ଏବେ ଶୁଭିଲା।
ଆଜ୍ଞା ଆଜ୍ଞା ଶୁଭିଲା।
ହଁ ମାନେ କ୍ଲିୟର ଆସୁଛି ତ କିଛି ବ୍ୟାଗଗ୍ରାଉଣ୍ଡ ସାଉଣ୍ଡ କିଛିବି ନୁହଁ ତ।
ହଁ ହଁ କ୍ଲିୟର ଅଛି।
ହଁ ମୁଁ କହିଲି କି ରୁଟି ନାନ୍ ଖାଇଲି ସକାଳୁ।
ରୁଟି ସହିତ ନାନ୍ ଆପଣ ତରକାରୀ କାହିଁ।
ଆଜ୍ଞା। ନାଇଁ ସେ ସେଇ ରୁଟି ନାନ୍ ମୋର କମ୍ବିନେସନ ଥାଇଲାଣ୍ଡ ରୁ ଶିଖିକି ଆସିଛି।
ଆପଣ ଥାଇଲାଣ୍ଡ ଜାଇ ଥିଲେ ତାହେଲେ।
ହଁ ଥାଇଲାଣ୍ଡ ଯାଇଥିଲୁ।
ଆପଣଙ୍କର ଯୋଉ ବହକାଲିଆ କଥା।
ଆଚ୍ଛା ଧନ୍ୟବାଦ।
ଆଜ୍ଞା ଅ ଆ ଆପଣଙ୍କର ଯୋଉ କଥାବାର୍ତ୍ତା ତାହେଲେ ସେ କଥାବାର୍ତ୍ତା ମାନେ ଏତେ ପବନ କରୁଛନ୍ତି ଆପଣ ପବନ ରେ ମୁଁ ଉଡି ଯାଉଛି।
ଆଜ୍ଞ। ଆଜ୍ଞା ଧନ୍ୟବାଦ ନାଇଁ ମତେ କାହିଁ ଲାଗୁନ ଆପଣ ଉଡୁଥିବେ।
ମାନେ ଆପଣ କହିବାକୁ କଣ ଚାହୁଁଛନ୍ତି?
ଆମେ କହିବାକୁ ଚାହୁଁଛ ଯେ ଆମେ ପବନ ମାନୁ।
ନା ନା ଆପଣ ଏୟା କହିବାକୁ ଚାହୁଁଥିଲେ କି ମୁଁ ଏତିକି ଓଜନ ଅଛି ଯେ ମୁଁ ଉଡି ପାରିବିିନି।
ନାଇଁ ନାଇଁ ନାଇଁ ଆମେ ଆମେ ସେ ଭୁଲ କରିବୁ ଆମକୁ ଆଗକୁ ବି ବଞ୍ଚିବାର ଅଛି। ଆମକୁ ଏବେ ବହୁତ କମ ବୟସ ହେଇଛି ନାଇଁ ନଁ ଆପ ଆପଣ ଭୁଲ ବୁଝୁଛନ୍ତି ଆମେ ସେଇଆ କେବେ କହିବାକୁ ଚାହୁଁନୁ।
ମୁଁ ବୁଝିଗଲି ଆପଣ ସେଇଆ କହିକି ଏବେ କଥା ବୁଲଉଛନ୍ତି ଆପଣ ଆପଣ ନାଇଁ ସେଇୟା ହିଁ
ଆମକୁ ବର୍ତ୍ତମାନ ଅଠର ବର୍ଷ ହେଇଛି ଆମକୁ ଆଗକୁ ବଞ୍ଚିବାର ଅଛି।
ଆପଣ ସେଇଆ କହିକି ଆପଣ କଥା ବୁଲେଇ ଦେଇଛନ୍ତି। ଭୁଲେଇ ଦଉଛନ୍ତି।
ନାଇଁ ନାଇଁ ଆଜ୍ଞା ନାଇଁ, ନାଇଁ ମୁଁ କହିଲି କି ମୁଁ ଏତେ ବି ପବନ ମାରେ ଅଳ୍ପ ପବନ ମାରେ।
ଆପଣ ମିଛ କଥା କହୁଛନ୍ତି ଆପଣଙ୍କ କଥା ବାଟା ମୁଁ ବୁଝିପାରୁଛି ବହୁତ ଭଲ ଭାବରେ।
ଆପଣ ଭୁଲ ବୁଝୁଛନ୍ତି ଅସୁବିଧା ହେଇଯିବ ଦଶ ମିନିଟ ପରେ ମୋ ସହ।
ଆପଣ ଙ୍କ ସହିତ ତ ଅସୁବିଧା ହବ ହିଁ ଆପଣଙ୍କୁ ମୁଁ ବ୍ୟକ୍ତିଗତ ଭାବେ ସମ୍ପର୍କ କରିବି ତା ପରେ ଆପଣଙ୍କ କଥା ମୁଁ ସେଇଠି କଥା ହେଇଯିବି ଆପଣଙ୍କ ଆପଣ ଯାହା କହିଲେ ତା ବିଷୟରେ ମୁଁ ବହୁତ ଭଲ ଭାବରେ ଆପଣଙ୍କ ସହିତ କଥା ହେବି।
ନାଇ କ୍ଷମା କରିଦେବେ କ୍ଷମା କର।
ନାଇଁ ନାଇଁ ଆପଣଙ୍କୁ ଆଉ କ୍ଷମା ମିଳିବ ନାହିଁ ଆପଣଙ୍କୁ ତ କେବଳ ଏବେ ଅ ଯୋଉ କଣ କୁହନ୍ତି ଦଣ୍ଡ ମିଳିବ।
ନାଇଁ ଆପଣ ତ କ୍ରୋଧିତ ହେଇଯାଉଛନ୍ତି ଆପଣ ଆମ ଆମ ପ୍ରତି ପ୍ରଥମେ ଭୁଲ ବୁଝୁଛନ୍ତି। ଆମେ ସେମିତି କୌଣସି ସେଇ ଅର୍ଥରେ କହିନୁ।
ଓହୋ ଆପଣଙ୍କର ଯୋଉ ପ ହଉ ଆପଣ ଆଉ କଣ କୁହନ୍ତୁ ମତେ ଟିକେ ନିଦ ନିଦ ଲାଗୁଛି।
ଆଚ୍ଛା ନିଦନିଦ ଲାଗୁଛି ତ ଆପଣ କହୁଛନ୍ତି ମୁଁ କିଛି ଗୀତ ଗାଇବି? ଲୋରି ଶୁଣେଇବି ଯୋଉଥିରେ ଆପଣ ନିଦ ଭାଙ୍ଗିଯିବ?
ନାଇଁ ଇ ଇ ଇ ତ
ଆପ ଆପଣ କଣ ଭାବୁଛନ୍ତି ଆମ ଆମ ଗୀତ ଶୁଣିକି ଆପଣ ଶୋଇ ପଡିବେ ନାଇଁ ମୁଁ ଓଲଟା କହୁଛି।
ଆଉ ମୁଁ ବି ଜାଣିଥିଲି ସେଇଟା।
ଆଜ୍ଞା ଆଚ୍ଛା ଆପଣ ଏହା କହିବାକୁ ଚାହୁଁଛନ୍ତି ଯେ ମୋ ସ୍ଵର ବହୁତ ଖରାପ?
ଆପଣ ଗୀତ ଗାଇବେ ବହୁତ ଖରାପ ଆପଣଙ୍କ ସ୍ଵର ଭଲ ଅଛି ଆପଣ କିନ୍ତୁ ଗାଇ ଜାଣିନାହାନ୍ତି।
ଆଚ୍ଛା ଆପଣ ଶୁଣିନାହାନ୍ତି ବୋଧେ କେବେ?
ନା।
ଆଜ୍ଞା ଶୁଣିବେନି ବି କେବେ?
ହଉ ଠିକ ଆଜ୍ଞା ଠିକ ଅଛି ଆଉ ମୁଁ କହୁଛି ଥିକି ମୁଁ ପୁରା ମାନେ ତିନି ଦିନ ହବ ମୁଁ ଏମିତି କାର୍ଯ୍ୟରେ ମୋର ଥିଲା କଥା ହେଇ ହେଇ ମୋର ଗୋଟେ କାର୍ଯ୍ୟ କରୁଛି ତ ମୁଁ ସେ ନିଜ ବିଷୟରେ ସମସ୍ତ ଙ୍କ ସହିତ କଥା ହେଇ ହେଇ ମୋ ତଣ୍ଟି ପୁରା ମାନେ ବିନ୍ଧିଲାଣି।
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କଷ୍ଟ କୁ ଆପଣ ଗୋଟେ କାମ କରନ୍ତୁ ଭିକ୍ସି ଚକୋଲେଟ ଖାଆନ୍ତୁ।
ନାଇଁ ଚକୋଲେଟ୍ ମୁଁ ଖାଏ ନାହିଁ। ସେଇଟା ଖାଏ ନାହିଁ ମୁଁ ମତେ ଆଉ କିଛି ଉପାୟ କୁହନ୍ତୁ ଯୋଉଥିରେ କି ମତେ
ଆ ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରିଲି ଆପଣ କି ନିଜେ ଚକଲେଟ୍ ଖାଆନ୍ତିନି କିନ୍ତୁ ଯିଏ ଚକୋଲେଟ୍ ଖାଏ ଆପଣ ତାଙ୍କୁ ଚକୋଲେଟ୍ ଦବା ଦରକାର।
ଭିସ୍କି ଚକୋଲେଟ୍ ଦେବି?
ଉଁ ହୁଁ।
ହଉ ଦେଇଦେବି ଆଉ। ଗୋଟେ ନାଇଁ ହଁ ହଁ ସେଇୟା କରିବି।
ନାଇଁ ନାଇଁ ଆପଣ ଆପଣ ତାଙ୍କୁ ପଚାରନ୍ତୁ ଯେ ତାଙ୍କର କୋଉ ଚକୋଲେଟ୍ ଭଲ ଲାଗେ।
ନାଇଁ ନାଇଁ ନାଇଁ ଆ ଆପଣ କହିଲେ ନା ଭିକ୍ସ ଚକୋଲେଟ୍ ତ ଆପଣଙ୍କୁ ଭିକ୍ସ ଚକୋଲେଟ୍ ହିଁ ଦିଆହବ।
ନାଇଁ ଆମକୁ ସିନା ଭିକ୍ସ ଚକୋଲେଟ୍ ଦବ ଆପଣ ଯାହା ଯିଏ ଆପଣଙ୍କୁ ଚକୋଲେଟ୍ ମାଗୁଛି ତାଙ୍କୁ କିନ୍ତୁ ଭଲ ଚକୋଲେଟ୍ କିଛି
ଏକଦମ।
ନାଇଁ ଯିଏ ମତେ ଚକୋଲେଟ୍ ମାଗୁଛନ୍ତି ମୁଁ ତାଙ୍କୁ ଭିକ୍ସ ଚକୋଲେଟ୍ କି ଦେଇବି ସେତିକି ହିଁ ମୁଁ ଦେଇପାରିବି।
ଆଚ୍ଛା ସେତି ଆଛା ଆଛା ଆପଣ ତାନେ ତିନି ଦିନ କଣ କାର୍ଯ୍ୟ କରିଛନ୍ତି।
ଆ ମୋର ସେ ଶୁଣୁନାହାନ୍ତି! ମୋର ସେଇଟା ବା ଆପଣଙ୍କୁ କହିଲି ମୋର ଘର ଲୋକ ନେଇଯାଉଛନ୍ତି।
ଘର ଲୋକ ଆପଣ ଠୁ ନେଇଯାଉଛନ୍ତି ଆପଣ କଣ ପୂର୍ବରୁ ମଧ୍ୟ ଘରଲୋକ
ହୁଁ ଆଗରୁ ମୁଁ ନଉଥିଲି ଏବେ ମୁଁ କହିଦେଇଛି ବୋଲି ଘର ଲୋକ ମୋଠୁ କହୁଛନ୍ତି ତ ତମେ କଣ କରିବ। ତମେ ଦେଇଦିଅ ଦେଇଦିଅ କହିକି ନେଇଯାଉଛନ୍ତି।
ଆଚ୍ଛା ଆଚ୍ଛା କେମତି ଅଛନ୍ତି? ନାଇଁ ଆମ ଉପରେ ସେମିତି ଆମ ଘର ଲୋକ ମୋ ଉପରେ ବି ସେମିତି ଆଟକ୍ ଆକ୍ରମଣ କରୁଛନ୍ତି। ରବୀନସ କୁ ମୁଁ କଭର ନେଇକି ରହିଯାଇଛି।
ଆପଣ କହିଛନ୍ତି ଆପଣ ଘର ଲୋକଙ୍କୁ କି ଆପଣ ଏଇ ଏମିତି କାର୍ଯ୍ୟ କରୁଛନ୍ତି ଗୋଟେ।
ନାଇଁ ନାଇଁ ଏମିତି କାର୍ଯ୍ୟ ତ ଶୁଣିଲେ ମୋ ଘର ଲୋକ ବହୁତ ଗର୍ବ ଅନୁଭବ କରିବେ କାହିଁକିନା ମୁଁ ପୂର୍ବରୁ ଯୋଉ ଭଳିଆ କାର୍ଯ୍ୟ କରୁ ଥିଲି ତା ଅପେକ୍ଷା ତ ଏଇ କାର୍ଯ୍ୟ ବହୁତ ଭଲ।
ଆଜ୍ଞା ଏ କାର୍ଯ୍ୟଟା ବହୁତ ଭଲ ଏ ଜାଣିଛନ୍ତି ଏଇଟା ପୁରା ଏବେ ବ୍ୟାପି ଯାଇଛି ସବୁଆଡେ। ସମସ୍ତେ କରୁଛନ୍ତି କାମ।
ଆଜ୍ଞା ଆଜ୍ଞା ମତେ ବୁଝା ପଡୁଛି ଜାଣିପାରୁଛି। ଜଣାପଡ଼ୁଛି ଏ କାର୍ଯ୍ୟ ବହୁତ୍ ଭଲ।
ଆପଣଙ୍କର ବୋଧେ କିଏ ଗୋଟେ ଫୋନ କରୁଛନ୍ତି।
ନାଇଁ କେହି ଫୋନ କରୁନାହାନ୍ତି ଜଣେ ମିତ୍ର କିଏ ମତେ ମେସେଜ କରୁଛନ୍ତି।
ଓହୋ ଆଜ୍ଞା ଆପଣଙ୍କୁ ମେସେଜ କରିଛନ୍ତି ମୁଁ ଏଠି ରହିକି ବି ଜାଣିପାରୁଛି ଦେଖିଲେ। ସେ ମାନେ ଆପଣଙ୍କ ଫୋନ ର କନେକ୍ସନ ମାନେ ମୁଁ ହ୍ୟାକ୍ କରିଦେଇଛି ଆପଣଙ୍କ ଫୋନକୁ।
ମୁଁ ମୁଁ ଜାଣିଛି ଆପଣଙ୍କ ପାଖରେ ବ୍ରେନ ଅଛି କେବେ ୟୁଜ୍ ବି କରନ୍ତୁ।
ହଁ ମୁଁ ସବୁବେଳେ ୟୁଜ୍ କରେ ତମେ ହିଁ ୟୁଜ୍ କରୁନାହ ଆପଣ ହିଁ ୟୁଜ କରନ୍ତିନି ତ ଆପଣଙ୍କର
ନାଇଁ ଆମ ପାଖରେ ବ୍ରେନ ହିଁ ନଥାଏ ୟୁଜ କ କଣ କରିବୁ।
ବୁଦ୍ଧି ସେଟା ପରା ବୁଦ୍ଧି କୁହନ୍ତୁ।
ସେ ବୁଦ୍ଧି ଏକ ରକମ ବ୍ରେନ୍। ଏବେ ସିନା ବୁଦ୍ଧି ଲଗେଇ ବ୍ରେନ ନାଇ ବୁଦ୍ଧି କୁଆଡେ ଆସିବ।
ଆଜ୍ଞା ଆଜ୍ଞା ଆଉ ଆପଣ ଆଉ ଆପଣଙ୍କ ଆପଣଙ୍କ ପିତାଙ୍କ ନମ୍ବରଟି କ କରିଛନ୍ତି ନା କରିନାହାନ୍ତି?
ନା ପିତାଙ୍କ ନମ୍ବର କରିନୁ ପିତାଙ୍କ ନମ୍ବର ଏବେ ମାନେ ଆଉ ଦିନେ କି ଦିନେ ପରେ କରିବୁ। କାହିଁକିନା ପିତା ଆମ ଉପରେ ଆକ୍ରମଣ କରିଦେଉଛନ୍ତି ତ ପିତା ଯେତେବେଳେ ବାଥରୁମ ଯାଇଥିବେ ଆମେ ପିତାଙ୍କର ମୋବାଇଲକୁ ଉପରା ଆକ୍ରମଣ
ନାଇଁ ଦୁଇ ଦିନ ହବନି ହଁ ଦୁଇ ଦିନ ଭିତରେ ହିଁ କରିପାରିବି କାହିଁକି ନା ଏବେ ମାତ୍ର ଅ ରବିବାର ଭିତରେ ହିଁ କରିହେବ ମତେ ମୋର କହୁଥିଲେ ମିତ୍ର।
ଆଚ୍ଛା ଆଚ୍ଛା ବୁଝା ଠିକ ଅଛି। ଆଜ୍ଞା ନିଶ୍ଚୟ ଧନ୍ୟବାଦ ଏ ଏଇ କଥା କହିବା ପାଇଁ।
ଆଜ୍ଞା ମୁଁ ସବୁବେଳେ ଭଲ କଥା ହିଁ କୁହେ।
ଆଜ୍ଞା ଆମେ ଜାଣିଛୁ।
ଆଜ୍ଞା ଆପଣ ଜାଣିନାହାନ୍ତି ଆପଣ ଜାଣିଥିଲେ ଆପଣ ଏମତି
ଆଜ୍ଞା ହଁ ଆ ଆପଣ ଆମ ସହ ହିଁ ଭଲସେ କଥା ହୁଅନ୍ତିନି ଆପଣ ଆମକୁ ଛାଡିକି ଆଉ ସମସ୍ତଙ୍କ ସହ ଭଲସେ କଥା ହୁଅନ୍ତି ଏଇଟା ଆମକୁ ବହୁତ ଭଲସେ ଜଣା।
ହଁ ହଁ ଆପଣ ଯୋଉ ମିଛ କଥା କହୁନାହାନ୍ତି। ସେ ମିଛ କଥାରେ ଆପଣ ପୁରା ଭାସି ଯାଉଛନ୍ତି।
ନାଇଁ ନାଇଁ ମୁଁ ଆପଣ ସତ କଥା କହୁଛି। ଆଜ୍ଞା।
ହଁ ହଁ ସତ କଥା କହୁଛନ୍ତି। ଆପଣ ଏବେ ବହୁତ ବ ଖରାପ ମାନେ ମିଛ ସ ମିଛ କଥା କହୁଛନ୍ତି ଆପଣ। ନା ଆପ ଆମେ ସେଇ କଥା କହୁନଥିଲୁ। ଆମ କରେ ଆପଣ ବହୁତ ମିଛ ଜାଣିଛନ୍ତି ମିଛ ସତ ଜାଣିନାହାନ୍ତି ଆପଣ।
ଧନ୍ୟ। ଆପଣ କଣ ବାଜାଜ ଏକ୍ଜାମ ଥିଲା ନା କଣ?
ଆଜ୍ଞା। ମୋର ପରୀକ୍ଷାଟିି ଅଛି। କିନ୍ତୁ ମୁଁ କିଛି ତା
ଆମେ ଯିବୁନି। ଆଜ୍ଞା ହଁ ଜଣାଥିଲା। ଆଜ୍ଞା।
ଆଜ୍ଞା। ତ ମୁଁ ଜାଣି ନାହିଁ କଣ କରିବି ଆଉ।
ଆଜ୍ଞା। ଆଉ ଆଜି ଆପଣଙ୍କର ସକାଳ ଯୋଉ ମଧ୍ୟାହ୍ନ ଭୋଜନରେ କଣ ଖାଇବାର ପ୍ଲାନ୍ ଅଛି?
ମଧ୍ୟାହ୍ନ ଭୋଜନରେ ମୋ ମାତା ଯାହା କରିବେ, ମୁଁ ସେୟା ଖାଇବି। କଣ କରିବେ ସେ ମୁଁ ଜାଣିନି?
ଆଚ୍ଛା ଆଚ୍ଛା ଅତି ସୁନ୍ଦର।
ମୋ ମାତା କହୁଛନ୍ତି କି ଆଜ୍ଞା ମାତା କରୁଛନ୍ତି ପୋହଳା ମାଛ ଆଜି। କିନ୍ତୁ ମୁଁ ତ ମାଛ ଖାଏ ନାହିଁ। ତ ମୋ ପାଇଁ ବୋଧେ ହୁଏ ଅଣ୍ଡା ହବ।
ଆଚ୍ଛା ଆଚ୍ଛା। ଆପଣ ଅଣ୍ଡା ଖାଉଛନ୍ତି। ହଁ ଅଣ୍ଡା ଆପଣଙ୍କ ପାଇଁ ବହୁତ ନିହାତି ଜରୁରୀ କାହିଁକି ନା ଅଣ୍ଡାରେ ଆପଣଙ୍କର ବ୍ରେନ ଫଙ୍କସନ କରିବ ପ୍ରୋଟିନ ମିଳିବ ମୁଣ୍ଡ ଠିକ୍ ସେ କାମ କରିବ।
ମୋର ମୁଣ୍ଡ ଠିକ୍ ସେ କାମ କରେ। ଆପଣଙ୍କର ହିଁ କାମ କରୁନଥିବ। ଆପଣ ଟିକେ ଦେଖ
ନାଇଁ ଆଁ ଆମେ ତ ସତରେ ହିଁ କାମ କରେନା। ଆମେ ତ ଡକ୍ଟରଙ୍କୁ ହିଁ ଦେଖେଇଛୁ ଡଟ ପରାମର୍ଶ ଅନୁସାରେ ବହୁତ କିଛି ଇଏ କରୁଛୁ।
ଆପଣ ତ ଜାଣିଥିବେ ଆଜ୍ଞା। ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଆମର ସମୟ ହେଇଗଲାଣି। ଆମେ ଯାଉଛୁ ଟିକେ ମାନେ ଏବେ ବର୍ଷା ପକେଇଲାଣି ତ। ଆମେ ଯାଉଛୁ ସେ ଲୁଗା ଟିକେ ଶୁଖେଇବାକୁ
ନିଶ୍ଚିତ ଆମେ ପରେ ପରେ କଥା ହବା। ଆଜ୍ଞା।